ହ୍ୟାଲୋ।
ହ୍ୟାଲୋ ହୁଁ।
ହଁ କୁହ, ବସିଛି ପିଠା ଖାଉଛିୁ।
ରୋଷେଇ ସାରିଗଲାଣି?
ପିଠା କରିିଛି ଆଛି ପିଠା ପୀଡ଼।
ପିଠା ତରକାରୀ।
ପିଳ। ପିଠା, କ୍ଷୀର।
ପିଠା କ୍ଷୀର?
ହୁଁ।
ଆପଣଙ୍କ ଗାଈ ଅଛି ନା କଣ?
ନା।
ଆ କିନିକି ଆଣନ୍ତି। କିଣିକି ଡେଲି ଅଧ ଲିଟରେ ନା ଲିଟରେ?
ଓ ବିଣେ ଅଧ ଲିଟରେ ଘରୁ ଆସେ ଅଧ ଲିଟରେ।
ଘରୁ ମାନେ ବାପା ଘରୁ?
ହୁଁ।
ସେଠି ପାଖାପାଖି ବୋଧେ?
ଆଠ କିଲୋମିଟର।
ଓହୋ, ଏ ପାଖରେ ବୋଲି ଫାଇଦା ଉଠଉଛନ୍ତି ଆଉ।
ଆଠ କିଲୋମିଟର ମାଣିତିରେ।
ଆ ସେଇୟା ପା କହୁଛି ପାଖରେ ବୋଲି ଫାଇଦା ଉଠଉଛନ୍ତି ଆଉ।
ମାନ୍ତିରି ମାନ୍ତିରୀ ଦିନେ ଆସିବ ଦିନ ଛାଡ଼ି ଦିନେ ଦି ଦିନ ଛାଡି ଦିନେ।
ଓହୋ, ଆଉ କହ ଆଉ ସମସ୍ତେ ଖାଇ ସାଇଲେଣି?
ନା ଖାଇସାରିଲେଣି ମୁଁ ବିସିଛି ଚୋବଉ ଥିଲି ଖାଲି।
ହୁଁ ହଁ ଆଉ ଆପଣଙ୍କ ପୁଅ?
ପୁଅ କଣ ମୋ ପୁତୁରାର ପୁଅର ଭଲସେ ମୋବାଇଲ ଦେଖୁିଛନ୍ତି।
ଓ ହୋ। ଆଉ କଣ କହୁଛନ୍ତି?
ଏ ହ ତମ ରୋଷେଇ ସରିଲାଣି?
ହଁ ରୋଷେଇ ସାନ ଯା କରୁଛି ବା।
ଉୁଁ ହୁଁ।
ମୁଁ ଏଠି ବସିଥିଲି ପୁଅ କୁ ପଢଉଥିଲି ତାପରେ ଏଠି ବସିଥିଲେ ମୁଁ କହିଲି-ଇ-ଇ-ଇ କଥା ହଉଥିଲି ଆଏ, ଆଜ୍ଞା?
ପୁଅ ଡିପଲୋମା କରୁଛି ମୋର।
ବୁଝିପାରଇଲିନି।
କହିଲି ମମୋ ପୁଅ ଡିପ୍ଲୋମା କରୁଛି।
ମୁଁ ଜାଣିଛି ପା ଆପଣ କାଲି କଥା ହେଇନଥିଲେ କି ପରଦିନ। ପଅର ଦିନ କଥା ହେଇଥିଲେ ଆପଣ ମୋ ସହିତ।
ଓ ହୋ। ମୋର କାଇ ମନେ ପଡୁନି।
ହୁଁ, କଥା ହେଇଥିଲ ମମୋ ସହିତ କହିଲେ ବା ମୋ ପୁଅ ଡିପ୍ଲୋମା କରୁଛି ବୋଲି। ଛତୁଆ ଖାଇବା କଥା କହିଲିନି ରାତିରେ କଥା ହେଇଥିଲେ। ହଁ କହିଲେ ମୋ ପୁଅ ଛତୁଆ ଖାଇବି ମୁଁ କହୁଛି କେତେ ମାସ ର ବେବି କି?।
ହଁ ହଁ ମନେ ପଇଲା ହୁଁ ହୁଁ ହୁଁ।
ମୁଁ ପା ଆପଣଙ୍କୁ ପଚାରିଲି ମୁ କହିଲି କେତେ ମାସରେ ବେବି କି ସିଏ? ଛତୁଆ ଖୁଆଇକି ସେ ମ ନାଇଁ ମୋ ପୁଅ ଡିପ୍ଲୋମା କରୁଚି
ତାର ଛତୁଆ ଟା ଫେବୃରାଇଟ।
ହଁ।
ହଷ୍ଟେଲରେ ମା ବିସ୍କୁଟ୍, ଅମୁଲ, ଚିନି ସବୁ ଗୋଳେଇ ଦେବୁ ଛତୁଆ ବହୁତ ଦେଇ ଦବୁ।
ହ
ଏଠି ବି ଦିନେ ଦିନେ ଛତୁଆ ଖାଇକି ରହିଯାଏ। ସେଠି ବି ଦିନେ ଦିନେ ଛତୁଆ ଖାଇକି ରହିଯାଏ।
ଉ ହୁଁ।
ହଷ୍ଟେଲ୍ ଖାଇବା ତାକୁ ପୋସାଏନି। କହିବ ମୁଁ ଆଜି ଖାଇବାକୁ ଯାଇନି, ଛତୁଆ ଖାଇ ଦେଇଛି।
ହୁଁ ହୁଁ। ଓ ହୋ।
ଆଉ।
କ ଆଉ ରାତି ରୋଷେଇ କଣ?
ରାତିରେ ଆଉ ରୋଷେଇ କିଛି ନାଇ ତ କେବଳ‌ ପିଠା ଖିର।
ପିଠା କ୍ଷୀର।
ହୁଁ ବାପା ମା ଛୁଆ ତିନି ଜଣ ପୁଅ ଟା ବି ସନ୍ଧାବେଳେ ବିସ୍କୁଟ କ୍ଷୀର ଖାଇ ଦେଇେଇଥିଲା।
ହୁଁ। ଭଲ ଆଉ।
ହୁଁ
ହୁଁ
ସନ୍ଧ୍ୟା ବେଳେ ବିସ୍କୁଟ ଖୀର। ଖାଇ ଦେଇେଇଥିଲା ଆଉ ସେ ଫାଳେ ଟିକେ ଗୋଟେ ଛୋଟିଆ ପିଠା ଟିକେ ଖାଇବ ଯଦି। ନଡିଆ ବା ଦାମ ପଡୁଛି ବୋଲି ନହେଲେ ଖାଇ ନଥାନ୍ତା।
ମାନେ କଁ ମୁଁଆ ପିଠା ନା ଚକୁଳି ପକୁଳି?
ସେ କଣ କି ଲାଉ ବିରି ଯୋଉ ମିଶେଇକି କରନ୍ତି।
ଲାଉ ବିରି ସେ କେମିତି ହୁଏ ବା?
ଆମର ଯେମତି ଭିରି ପିଟା ହୁଏ ସେମତି ଲାଉ ଟିକିଏ ମିଶାଇ ଦେଇଛ ଆଉ।
ଓ ଲାଉ ବିରି ମିଶେଇକି। ଲାଉକୁ କଣ ଗ୍ରାଇନିଙ୍ଗ ଗ୍ରାଇନିଙ୍ଗ କରିଦିଅନ୍ତି।
କରିଦେଇକି ଶୁଖିଲା ଚୁନା ଥିଲା ଟିକେ ମି ସେଇ ଦେଇକି ନଡିଆ ଚିନି ବାଦାମ ସବୁ ଗୋଳେଇ ଗୁଳା ଦେଇଛି ଆଉ।
ତାକୁ ଗୋଳେଇ କଦଳୀ ପତ୍ରରେ
କଢେଇରେ ଘିଅ ପକେଇିକି ତେଲ ପକେଇକି କରିଦଉଛି। ମୋ ପୁଅ ଟା ଗୁଆ ଘିଅ ଖାଏନି ବୋଲି ତେଲ ପକଉଛି ନହେଲେ ମୁଁ ଘିଅ ପକେଇ ଦିଏ ଭଲ ଲାଗେ।
ଉଁ ହୁଁ।
ଗୁଆ ଘିଆ ଟା ଭଲ ଲାଗେ ମୋ ପୁଅଟା ଗୁଆଘିଆ ଖାଇବନି।
ନାଇଁ ନାଇଁ ମୋ ଆମର ତ ଆମେ କେହି ଖାଉ ନା ବା ପା ଆଉ ତା ବାପା ଖାଆନ୍ତି ଆମେ ମା ଛୁଆ ତିନିଟା ଯାକ କେହି ଖାଉନା।
ନା ଗୁଆ ଘିଅ ଟା ବଢିଆ ଲାଗିବ ମୋ ପୁଅଟା ଗୁଆ ଘିଅ ଖାଇବନି ଉଁ।
ମୋର ବାନ୍ତି ହେଇଯାଏ ଗୁଆଘିଅରେ।
ହୁଁ ମୁଁ ପି ଦେମି ଗୁଆ ଘିଅ।
ମୋ ପୁଅର ବି ବାନ୍ତି ହେଇଯାଏ ବଡର ସାନ କଣ କରିବ କେଜାଣି ଚା ବାପା ଭଳିଆ ଯଦି ହବ।
ମୁଁ ପିଇ ଦେମି। ମୁଁ ଚକୁଳି ପିଠା କଣ କରେ କହିଲେ ଯୋଉ ମୋ ବା ପ ଘର ବହୁତ କ୍ଷୀର ନା ମୋର ରାଶିରେ ହେଲାନି ବୋଲି ହେଲାନି ମୋ ଯୋଉ ଶୁ ଗୁଆଘିଅ ଟା ବସିିଯାଇଥିଲେ ଏମିତି ଗୋଟେ ରୁଆ ରୁଆ ହେଇ ନ ଥାଏ ନା।
ହୁଁ ହୁଁ ହୁଁ।
ସେଇଥିରେ ଚିନି ଗୋଳେଇ ଦେମି ଚକୁଳି ପିଠା ରେ ମଡେଇ ମଡେଇ ଖାଇଦେ ମୁଁ ଖାଇଦେମି।
ଉଁ ହୁଁ।
ମୋର କ୍ଷୀର ଘିଅ ବ ଫେବରାଇଟ୍।
ଦହି କ୍ଷୀର ଘିଅ।
ମୁଁ ଆ ଗରମ ଭାତରେ ଆଳୁପଡା କ୍ଷୀର ଖାଇଦେବି।
ହଁ ଖାଆନ୍ତି ଆମ ସେପଟେ ବି ମୁଁ ଦେଖିଛି ଦହି ଦିହରେ ଏମିତି ଭାତ ତାକୁ ପକେଇଦେବେ ଖାଇଦେବେ କେମିତି ମୁଁ କିନ୍ତୁ ଖାଇପାରେନି।
ଗୋଳେଇ ଦେବି ଏମିତି। ଖାଲି ଭାତକୁ ପେଇଦେମି ସେମିତି ଗୋଳେଇ ଗୋଳେଇ।
ମାଲୋ ସେମିତି ଖାଆନ୍ତି ବା ଆମ ସେପଟେ ମୁଁ ଦେଖିଛି।
ପଖାଳ ଭାତରେ କଣ କରେ ନା ଦହି ଗୋଳେଇ ଦେବି ଟିକେ ସଜ ସଜ ଯୋଉ ଘୋଳ ଦହିଟା ହେଇଥିବ। ଫ୍ରିଜରେ ରଖିକି ଘୋଳ ଦହି ଟା କରିଥିବେ। ସିଏ ଖଟା ଲାଗିବନି ମୁଁ ଗୋଳେଇଦେମି ଲୁଣ ପକେଇଦେମି ଖାଇଦେମି ଖାଲି।
ଆମ ଭାତଟା ଚିପୁଡିକି ନେଇଯିମି ସେଇ ଦହିଟା ଟିକେ ଫ୍ରେଶ ଥିବ ଫ୍ରିଜରେ ଥିବ। ଆଉ କଣ କରିବି ନା ହଁଁ ଲୁଣ ଟିକେ ପକେଇଦେବି ଗୋଳାଇ ଖାଲି ଖାଇଦେବି ପିଇଦେବି।
ହୁଁ।
ଏଇପା ଚାରି ଦିନ ହେଲା ଘୋଳ ଧୋଇ ଟିକେ ଖଟା ଲାଗୁଥିଲା ପିଇ ଦିନ ଅଧକସେ ବା ବାନ୍ତି କନି ମାନେ।
ଏଟା ଖଟା ହେଇଯାଇଥିଲା ହୁଁ ଖଟା ହେଇଯାଇଥିଲା। ବାନ୍ତି ବାନ୍ତି ହେଲା ମାନେ ଏକାଥରେ ମୋ ଅଠାଠିକ। ପରିସଇଆ ବାନ୍ତି ଯୋଉ ଟାଣି ହେଇକି ବାନ୍ତି ହେଲା ଯେ।
ହୁଁ ଗ୍ୟାସ ହେଇଗଲା।
ଖଟା ହେଇଯାଇଥିଲା ଦହିଟା ମତେ ଯେତେ ଆମ ପୁଅର ତା ବାପାର କହିଲେ କଣ ଖାଇଥିଲୁ? ମୁଁ କହିନି କାଇଁ କଣ ଖାଇଚିକି ହେରା ଖାଲି ପେଟକୁ ଗ୍ୟାସ ହେଇଗଲା କହିଲିନି ଆଉ ଖଟା ଦହି
ହୁଁ ହୁଁ ହୁଁ।
ପାଟି କଲେ ଯାହା ତ ପାଇଲା ଖାଇଗଲା ଯାହା ପାଇଲା ଖାଇଗଲା।
ଆଉ ତାପରେ ଫୋପାଡିବାକୁ ଇଚ୍ଛା ହବନି ସ୍ତ୍ରୀ ଲୋକ ହେଲା ମାନେ ସବୁ ଘର କରନା ବୁଦ୍ଧି।
ଏ ମୁଁ ମୁ ମୁଁ ଘରୁ କ୍ଷୀର ଦହି କରିଛି ବହୁତ ଖାଇଛି ବହୁତ।
ମୋ ବୋଉ ତାର କ୍ଷୀର ଖାଲି ଦୁହିଁ ଆଣିକି ଥୋଇଦିଏ ବେଳେ ବେଳେ ମୁଁ ବି ନିଜେ ଦୁଏ। ଘିଅ ଦହି ତାକୁ ସବୁ ମୁଁ କରେ।
ଓହୋ ଆପଣ ଘରେ କେତେଟା ଗାଈ ଅଛନ୍ତି?
ମୋ ବାପାର ଦିଟା ଖାଇ ସେ ବହୁତ କ୍ଷୀର ଦିଅନ୍ତି।
ହୁଁ ହୁଁ।
ଝିଅ ବେଲୁଠୁ ଆମର କ୍ଷୀର ବହୁତ। ଏବେ ତ ଗୋଟେ ଗାଈ ରଖିଛନ୍ତି ସେ ତିନି ଚାରି ଲିଟର ଖିର ଦଉଛି। ଏଠିକି ପଠଉଛନ୍ତି ଯେ ମୁଁ ଭାଇ ଯାଉଛି ପ୍ଲାଣ୍ଟ ଏପଟେ ଦେଇ ଦେଇଯାଏ।
ହୁଁ ହୁଁ। ଆପଣଙ୍କ ଭାଇ ଭାଉଜ ବାପା ବୋଉ।
ହୁଁ। ତାର ଗୋଟିଏ ଭାଇ ସେତାର ଆଜ୍ଞା ଦି ଭୋଉଣି। ଦି ଭଉଣୀ ଗୋଟେ ଭାଇ।
ଆଉ ଜଣେ ଭଉଣୀ ବାହା ହେଇ ଯାଇଛନ୍ତି।
ହଁ ହଁ ତା ପୁଅ ପାଠ ପଢ଼ିଲାଣି। ହେ ଷ୍ଟାଣ୍ଡାଡ ଥ୍ରୀ ନା ଫୋର୍ କଣ ଗୋଟେ ହେଲା ଫୋର ହେଲା ନା କଣ ଏବେ।
ହୁଁ ହୁଁ। ଆଉ କଣ?
ସକାଳୁ କଣ ରୋଷେଇ ହେଇଥିଲା।
ସକାଳେ ପୁରା ଆଜି ବର୍ଷାତ ଦିନ ସାରା ଲାଗିଛି ଆଉ କେହି କୁଆଡେ ଯିବାରୁ ଆଜି ହେଲେନି। ଆଜି ଆଇଁଷ ହେଇନି ମୁୁନି ଆଜି ଆଇଁଷ କରିବିନିି ଭାତ ଡାଲମା ଭଜା ଛୁଇଁ ଭଜା ଭେଣ୍ଡି ଭଜା ନା ଆସିକି ନା ତୁା କିଛି କରିନୋଉ ମୋ ପାଇଁ ଆଳୁ ଭର୍ତ୍ତା କର ପୁଣି ଆଳୁ ଭର୍ତା ଆମ୍ବ ଆଉ
ନା ଆମର ଆଜି ସୂର୍ଯ୍ୟ ନାରାୟଣ ଓଷା ମୋର ସେଥିଲାଗି ନାଇଁ ଏକାଦଶୀ ନୁହଁ ମୁଁ ରବିବାର କରେ ରବିବାର ବ୍ରତ ସୂର୍ଯ୍ୟଙ୍କ ବାର।
ହୁଁ ରହ୍ ମୁ ଏକାଦଶୀ ଅଛି କି? ମା କାନ୍ଦୁଛୁ
ମୋ ସାନ ପୁଅ ଚିଲଉଛି। ଆଜ୍ଞା
ତାକୁ ଟିକେ ବୁଝେଇ ଦିଅ।
ସେ ଚିଲଉଛି ମାନେ ଖେଳୁଛି ସେ ତାର ଖୁସି ହେଇକି କାନ୍ଥ କୁ ନୂଆ ନୂଆ ଠିଆ ଠିଆ ହଉଛି ନା ଠିଆ ଠିଆ ହେଇକି କାନ୍ଥ ଧରିକି ବାଡେଇକି ଖେଳୁଛି।
ଓ ହୋ ମୁ କାନ୍ଦୁଛି ନା।
କନ୍ଦୁନି। ନା ନା ସେ ଖେଳୁଛି ସେଠି ଠିଆ ହେଇକି କାନ୍ଥ ଧରିକି କାନ୍ଥକୁ ହାତରେ ବାଡେଇକି ଏଁ ଏଁ ହେଇକି ଖେଳୁଛି।
ହୁଁ ହୁଁ।
ଛୋଟ ଛୁଆ
ଉଁ ହୁଁ।
ଆମର ଆଜି ସକାଳୁ ହେଇ ଭାତ ଡାଲମା କରିଥିଲି। କଲରା ଆଳୁ ଭାଜିଲି ବାପା ହେରିକା ଙ୍କ ପାଇଁ। ମୋ ପାଇଁ ଆଳୁ ଭର୍ତ୍ତା କଲି ଆଉ ଆଳୁ ବାଇଗଣ ଚୁନ ଚୁନ କିିରି ଭାଜିଦେଲି ଖାଇଲୁ ଆଉ।
ଭଲ ଲାଗେ ଭଲ ଲାଗେ ଆଳୁ ଆଳୁ ବାଇଗଣ ମିଶେଇକି ଭର୍ତ୍ତା କରିବ ଟମାଟୋ ଦେଇ ଭଲ ଲାଗିବ।
ହଁ ଆମ ବାପାଙ୍କର ଭାରି ପ୍ରିୟ ସିଏ।
ମତେ ଭଲ ଲାଗେ ମୋ ପୁଅଟା ଖାଏନି ବୋଲି ବାଇଗଣ ବେଶା ମୁଁ କରୁନି ସେ ହଷ୍ଟେଲ ପଳେଇଲେ ମୁଁ କରିଦିଏ।
ବାପା ଦିନେ ଦିନେ କହିବେ ଆଳୁ ବିଲାତି କର ବଘରା। ଦିନେ ଦିନେ କ ଆଉ ଦିନେ ଦିନେ କହିବେ ଆଳୁ ବାଇଗଣ ବଘରା କର।
ଭଲ ଲାଗେ।
ତାଙ୍କର ଯଉଦିନ ଯାହା ଇଚ୍ଛା ହବ ସେ କହନ୍ତି କରିବାପାଇଁ।
ହୁଁ।
ତାକୁ ଛାଡିଦିଅ ଅଣ୍ଟାଠୁ ଚାପି ଦେଇଛ ସେ ଖସିବାକୁ ହଉଛି।
ଖାଇବା ପିଇବା ସବୁ ସାରିକି ବସିଲେଣି ନା କଣ?
ନା ମ ଖାଇନଉ ମୁଁ ଏଇ ବସିବି ଟିକେ ପିଠା ଖାଉଥିଲିନା। ଏ କଣ ଦାଣ୍ଡର ଲାଇଟ ଟା ଜଳୁନେଇ?
ବାପା ମା ଅଛନ୍ତି ଖୁସିରେ
ହୁଁ।
କହିଲି ବାପା ମା ଛୁଆ ତିନି ଜଣ ଏଇନେ ଖାଇକି ବସି ପଡିବ ସାଙ୍ଗେ ସାଙ୍ଗେ ଆଉ ଆଉ କଣ ଅଛି। ତାକୁ ଛତୁଆ ପିଆଇ ଦେବେ ଆଉ କଣ।
ନା ଆଜି ପିଠା ଖାଇବ କହିଛି ନଡିଆ ବାଦାମ ପଡିଛି ତ। କହିଲା ମା ପିଠା ଖାଇବି ଚିନି ପଡିଚି ବୋ ସେଇଦେଶରେ ପିଠା କରିବିନି ଆକୁ ନ ଖାଇଲେ ଶସ୍ତା ଗିଳିଲା ଶୋଇଲା। ସେ ମୋ ଯାଆ ନାଁ କାଲି ନାଉ କାଟୁଥିଲା ମୁଁ କହିଲି ନାଉଭାରି ଖାଉଛୁ। କହିଲା ତମେ ତ ଖାଇବନି ମୁଁ କହିଲି ମୁଁ ସିନା ତରକାରୀ ଖାଇବିନି ପିଠା ଖାଇବିନି। ନାଆଁ ମୁଁ ରଖିଥିଲି ମୁଁ ଦେ ଆଉ ଟିକେ କରିଦେଲି ଆଉ ନଡିଆ ଗଛରୁ ପାଇଥିଲି କହିଲି ଟିକେ କରିଦବା ଆଉ ସେ ଯଦି ନ ଖାଇବ ତାକୁ ଛତୁଆ ଗୋଳେଇ ପିଇଦେବି ଆଉ ଟ ଟେନସନ ନାହିଁ।
ମୋ ବଡ ପୁଅ ଯେତେବେଳେ ଆଉ ମୁଁ ରୁଟି କରିବି ମୋ ବଡ ପୁଅ ଖାଇବନି। ନ ଖାଇଲେ ମୁଁ କହିବି ଛତୁଆ ପିଇକି ଶୋ।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
ତାର କିନ୍ତୁ ଏତେ ପ୍ରିୟ ନୁହଁ ଛତୁଆ ସେ ଭାରି କା ମାନେ ପିଏ। ଛତୁଆ ଗୁଡାକ ଭାରି କଷ୍ଟରେ
ହେରା ସେ ଖାଇବନି ସୁଜି ସିମେଇ ଖାଇବନି। ଯଦି ମନ ହେଇଚି ଟିକେ ସିମେଇ ଖାଇବ ନହେଲେ ସୁଜିରେ ପରିବା ପକେଇଦେଲେ ଉପମା ଟିକେ ଖାଇବ। ନହେଲେ ଖାଇବନି। ଗାଜର କୋବି ଆଳୁ ଏଇଟା ଯଦି ପକେଇବୁ ଟିକେ ଖାଇବ ନହେଲେ ଖାଇବନି। ଆ ସୁଜି ସିମେଇ ପ୍ରାୟ ମୁଁ ଘରେ କରେନି। ସେ ନଥିଲେ ବେଳେ ଅଧେ ବାରରେ ମୁଁ କରିକି ଖାଇଦିଅ ନହେଲେ ନାଇଁ। ଆଉ ତାର ଛତୁଆ ନହେଲେ ମୁଢ଼ି କଦଳୀ କି ଚୁ